ହ୍ୟାଲୋ ସାଙ୍ଗ କଣ ଖବର?
ହଁ ଭଲ କେମିତି ଅଛୁ?
ହଁ ଭଲ ଅଛି।
ଆଉ କଣ କରୁଛୁ ସାଙ୍ଗ?
ଏଇ ଏବେ ରୋଷେଇ ଚାଲିଛି ଆଉ।
କଣ ରୋଷେଇ କରୁଛି?
ଆଜି ରୋଷେଇରେ ଡାଲି ଆଉ ଛତୁ ତରକାରୀ ପୋଟଳ କସା ହେଇଥିଲା ଶାଗ ଭଜା।
ପୋଟଳ
ପୋଟଳ ଗୋଟା ଭଜା ଶାଗ ଭଜା ଚୁନଚୁନିଆ ଶାଗ ଭଜା।
ଓଁ ହଁ ଆଚ୍ଛା ଭାତ ଡାଲି। ଛତୁରେ କଣ କରୁଛୁ କଣ କେମିତି ସେଇଟା ବନେଇଲୁ ଛତୁ?
ଆଣିଥିଲେ ପାଳ ଛତୁ ପାଳ ଛତୁକୁ ତମେ ପ୍ରଥମେ ଧୋଇବୁ। ଦେଇକି ହଳଦୀ ପାଣିରେ ପକେଇବୁ ହେଲା ପକେଇକି ତାକୁ ଭଲ ହଁ
କେଡା କେଡେ ପିସ୍ କରିକି କଟିବ?
ମିଡିୟମ ମାନେ ମଧ୍ୟମ ଧରଣର କରିକି କାଟିବ ଆଉ। ହଳଦୀ ପାଣିରେ ପଡ଼ିଲେ ତାର ମାନେ ବିଷାକ୍ତ ଅଂଶଟା ସେଇଟା କଟିଯିବ। କଟିଯିବ ତାକୁ ତାପରେ ଭଲସେ ଦୁଇ ତିନି ଥର ଧୋଇବ। ହୁଁ ଧୋଇକି ତାପରେ ଉଁ ତାକୁ ସୋରିଷ ତେଲ ଦେଲେ କି ଭଲ ମାନେ ହୁଁ ଖାଇବାକୁ ଭଲ ଲାଗିବ ପାଟିକୀ ସୁଆଦ ଟା ତାର ଭଲ ଆସିବ। ସୋରିଷ ତେଲ ଦେଇ ତାକୁ ଭାଜିବୁ ହୁଁ। ଆଗେ କଡେଇରେ ଦବ ସେଟ ଟିକେ ତା ତାତି ଗଲେ ମାନେ ଗରମ ହେଇଗଲେ ତା ପରେ ଛତୁ ଦେଇକି ଭାଯିବୁ ନା ନା
ଆଚ୍ଛା।
କରୁଚି ଚୁଲିରେ ମାନେ ସ୍ବାଦ ଟା ବେଶୀ ଭଲ ଲାଗେ ହଁ।
ହଁ ହଁ ନେଟୱାର୍କ ପାଉନି କି ଭୟସ କଟୁଛି?
ହଁ ଟିକେ ଘର ଭିତରେ ଅଛି ତ ଝିଅ ଉଠି ପଡିଲା।
ଆଛା ଆଛା।
ହଁ ଶୁଣେ ଯଦି ଆଳୁ ପକେଇବେ ତା ୁ ତ ଆମେ ତ ଓଡିଆ ମାନେ ତ ମୁଁ କହିଲି ଆମେ ତ ଓଡିଆ ମାନଙ୍କ ସବୁ ତରକାରୀ ସେ ଆମର ଆଳୁ ଦରକାର ନା କି?
ହଁ ସବୁଥିରେ ଆଳୁ ଦରକାର ଆଳୁକୁ ବି ଛୋଟ ଛୋଟ ପିଶ୍
ହଁ ଆଳୁକୁ ସେମିତି ସ୍ଟିମ ଣ କରି କାଟିକି ତାକୁ ବି ପୁରା ଟିକ ନାଲି ନାଲି କରି ଭାଜିଦବୁ। ମସଲା ରେ ଅଦା ପିଆଜ ରସୁଣ ତାକୁ ତୁ ବାଟିଦବୁ ଶିଳରେ ତ ଆଗରୁ ତ ଶିଳରେ ବଟା ହଉଥିଲା ନା ଏବେ ସିନା
ହ ହଁ ମସଲା କଣ କଣ ରହିଲା ତା ଦେହରେ? ଛତୁରେ ଛତୁ ପାଇଁ ମସଲା କଣ ଅଦା ପିଆଜ ରସୁଣ ଆଉ କଣ?
ବାଟିଦେଲି ଆଉ ଗୋଟେ ପିଆଜ କା ଟିକେ ଟିକେ ତେଲରେ ହାଲକା ଭାଜି ଦେଇକି ମସଲା ପକେଇବୁ। ମସଲାକୁ କିଛି ସମୟ ଟିକେ ଖସିଲେ ତାପରେ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଆଉ ମସୁରୁମର ଯୋଉ ଛତୁର ମ ସିନ କିଛି ପକେଇବୁ ମୁଁ ଖାଲି ଚିକେନ୍ ମସଲା ଟିକେଏ ପକେଇଛି ଟେଷ୍ଟ ମାନେ ଫେବାର୍ ପକେଇକି ତାପରେ ବସେଇକି ଟିକେ କଷିଗଲେ ଟମାଟ ଦବୁ ଟମାଟୋ ରେ ଟିକେ ଟମାଟୋ ପକେଇଲେ ତାପରେ ଲୁଣ ପକେଇବୁ। ଟମାଟ ଟିକେ ନରମ ହେଇଯିବ ତାପରେ କସେଇକି ଛତୁକୁ ଆଳୁକୁ ପକେଇକି କସିକି ଟିକେ ନଖ ଉସୁମୁ ପାଣି ଉଷୁମ ପାଣି ଉଷୁମ ପାଣି ଦେଲେ ମାନେ ତରକାରୀର ଟେଷ୍ଟ ଯେମିତି କସିଲା କଶିଲା ବେଳେ ଯେମିତି ଥିବ ସେମିତି ରହିଥିବ।
ହୁଁ।
ଦେଇକୀ ତାକୁ କିଛି ସମୟ ଫୁଟେଇ ଦବ ଆଳୁ ସିଜୀ ଗଲେ ବାହାର କରିଦେବୁ ଆଉ। ହେଇଯିବ ଛତୁ ତକାରୀ ଆଉ। ଆଉ ତାର ଅଛି
କଣ ଝୋଳ ରଖିବେ ନା
ନା ମୁଁ ଡାଲି କରିଛି ନା ଝୋଳ ରଖିବିନି। ଆଉ ଡାଲି ନ କଲେ ଝୋଳ ରଖିକି ଖାଇଲେ ହବ ମୁଁ ଡାଲି କରିଛି। ହଁ। ହାଲକା ଟିକେ ଝୋ
ଆଚ୍ଛା ଆଉ ଆଚ୍ଛା ଆ ଯୋଉ ପୋଟଳ ଗୋଟା କେମିତି ଭାଜି ପାରିବା?
ପୋଟଳ କୁ ତ ଫାଷ୍ଟ କଣ କରିବୁ ନା ଏ ଥାଏ ଚପାଟିଏ ତାକୁ
ଭୟସ୍ କଟୁଛି କ୍ଲିୟର ବୁଝି ହଉନି ଆଉଥରେ କହ।
ଆଉ ମୁଁ ଟିକେ ରୁମ୍ ଭି ତରେ ଅଛି ତ ଘର ଭିତରେ ଝିଅକୁ ଶୋଇ ଦଉଛି ସେଇଥିପାଇଁ କଟୁଥିବ। ଏବେ ଶୁବିଲା ହଁ ମୁଁ। କହିଲି ପୋଟଳଟାକୁ ଅ ମଝିରୁ ମାନ ଚୋପା ତାର ଛାଡ଼େଇକି ମଝିରୁ
ହୁଁ।
ହାଲକା ଦାଗ ଦେଇଦେବୁ ଯେମିତି ମାନେ ପୋଟଳ ଭିତରକୁ ଆମେ ମସଲା ଯାହା ଦେବା ସେ ଯାଇଥିବ। ମସଲାରେ ମୁଁ ଦେଇଥିଲି କଞ୍ଚଲଙ୍କା ଆଉ ଆଉ ଚିନାବାଦମ୍ ଚିନାବାଦମ୍ ଆଉ ରସ୍ ଦେଇକି ତାକୁ
ହଁ।
ଶିଳ ରେ ବାଟି ପାରିବୁ ଗ୍ରାଇଣ୍ଡର୍ କରିପାରିବୁ ପ୍ଲେନ୍ ବାଟିବୁନୁ ତାକୁ ଟିକେ ମାନେ ଦର ଦର କରିବୁ। ମାନେ ଅଧା ଅଧା କରିବୁ କିଏ ବାଟିବୁ ବାଟିକି ତା ଦେହରେ ହଳଦୀ
ହୁଁ ହୁଁ।
ଗୁଣ୍ଡ ଆଉ ଲୁଣ ଆଉ ଟିକେ କଞ୍ଚା ସୋରିଷ ତେଲ ଦେଇକି ଗୋଳ
ହଁ।
ଦେଇକି ସେଟା ପାନିଆ କରିନଥିବୁ ସେ ମସଲାଟା ଟିକେ ମାନେ ଥିବ ନା ସେ ମସ
କାଠୁଆ କାଠୁଆ
ହଁ। ଚିକେନ୍ ମସଲା ଡବାର ଅଛି ସେଇ ଯଉ ହଁ ତାପରେ ତାକୁ ସରିଷତେଲ ଦେଇକି ଗରମ କଲେ ଗରମ ହେଇଗଲେ ତା ସ ପକେଇକି ହାଲକା ମାନେ ପୁରା ମଧ୍ୟମ ଆଞ୍ଚରେ ତାକୁ ଏପଟ ସେପଟ କରିକି ଭାଜିବୁ। ବେଶୀ ଭଲ ଆସେ ଜଣେ ଜଣେ ସୋରିଷ ମସଲା ବି କଶିକି ଦିଅନ୍ତି ଜଣେ ଜଣେ ଆଳୁବି
ହୁଁ।
ମାନେ କଷିକି ମସଲି ଘା
ହୁଁ।
ପସନ୍ଦ ହିସାବରେ ନିଜ ନିଜ ପସନ୍ଦ ହିସାବରେ ବଞ୍ଚନ୍ତି ଆଉ ମୁଁ ଏମିତି ଭାବେ ଆଉ
ଆଚ୍ଛା।
ଆଉ ତୁ କଣ ଖାଇଛୁ ଆଜି?
ହୁଁ। ମୁଁ ଖାଇଛି କଣ ସଖାଳେ ଖାଲି ଚୁଡ଼ା ସନ୍ତୁଳା ଖାଇଛି ଚୁଡ଼ା ସନ୍ତୁଳାରେ ପଡ଼ି ଥିଲା ହଳଦୀ ଟିକେ ପକେଇ ଦେଇଛନ୍ତି ହଳଦିଆ ଟିକେ ଦେଖା ହଉଥିଲା। କାଜୁ ପକେଇଥିଲି କିସମିସ ପକେଇଥିଲେ ଆଉ ଗାଜର ପଡ଼ିଥିଲା।
ହୁଁ।
ଆଉ କଣ, ଆଳୁ ଟେ ଛୋଟ ଛୋଟ ପିସ୍, କଦଳୀ ବି ଛୋଟ ଛୋଟ ପିସ୍ କରିଥିଲା।
ହୁଁ।
ଏଇ ଟମାଟରର ପଁ ପଡ଼ିଥିଲା ଏହାକୁ ପକେଇକି କଞ୍ଚା ଲଙ୍କା ପକେଇକି ତାକୁ
ସେଇଟା କାହା ଯୋଉ, ଯୋଉ ସନ୍ତୁଳା ନା କଣ ସେଟା କଣ
ଆଚ୍ଛା। ଆଉ
ଉପମା ଉପମା, ଚୁଡ଼ା ଉପମା ସେଇଟା ହେଇଥିଲା ଆଉ ସନ୍ତୁଳା ହେଇଥିଲା ଆଉ ହଁ ସେ ଡାଲି ଟାଇପ୍ର ଟିକେ ହେଇଥିଲା, ପାଣିଆ ପାଣିଆ ବୁଟଯାଇ ସେଇଟା ଆଳୁ ପ ଆଳୁ ପଡି, ସେଇଟା ଖାଇଥିଲି। ଆଉ ରୁଟି ଦେଇଥିଲେ, ପୁରୀ ହେଇଥିଲା। ନୁଆ ଖାଇଲାନି କାମ ପ୍ରେସର ଥିଲା, ଖାଇବାରୁ ଉଠିକି ଆସିକି ପିଲାଙ୍କର ଏକ୍ଜାମ ଥିଲା ବୋଲି ଆସିଲି ଆଉ।
ଓହ। ଆଚ୍ଛା।
ଆଁ, ସେ ବି ପିଲାଙ୍କ ପା
ଆଗରୁ ଛୋଟବେଳେ ତୋ ମନେ ଅଛି ନା, ଆଗରୁ ସବୁ ଚୁଡ଼ା, ମୁୁଢ଼ୀ ସବୁ ଭଜା ହଉଥିଲା। ଏବେଶୀନା ଇଟିଲି ଚାଓମିିନ ସବୁ ଅସ୍ ତାଲେ ଆଗରୁ ଆମେ ଜଳଖିଆରେ କଣ ଖାଆନ୍ତି?
ଜଳଖିଆ ରେ ଛତୁଆ, ନହେଲେ ପ ପଖଳ ଭାତ, ଆଳୁ ପୋଡା, ମୋର ତ ଆଳୁ ବହୁତ ପ
ହୁଁ ଆଳୁ ପୋଡା ତ ବୋ, ବହୁତ ଭଲ ଲାଗେ।
ଆଉ ରସୁଣ କଞ୍ଚାଲଙ୍କା ଦଲ ଦେଇେଇଥିବୁ ଆଉ।
ହଁ ହଁ।
ଭାତ ତୋରାଣୀ ପୁରା ଆଃ ଉଠିଯିବ। ଦହି ଟିକେ ପଡ଼ିଥିବ, ନହେଲେ ଆମ୍ବ ନସି ଟିକେ ତାକୁ ଛିଣ୍ଡେଇ କି
ହଁ ଆମ୍ବ ସମୟରେ ତ ଆମ୍ବ ମିଳେ କିନ୍ତୁ ସବୁବେଳେ ତ ସେଇଟା ମିଳେନି, ଆମ୍ବ ସମୟ ରେ ମିଳେ ଯେ ବା
ହଁ ସବୁ ସମୟରେ ତ ମିଳେନି, ହଁ। ଆଉ ବି ତାପରେ ବି, ଆମେ ସେଇ ଯୋଉ ଇଏ କଥା ମନେ ଅଛି ନା ରେ? ଅଫିସ ଭିତରେ ଆମେ ଯେତେବେଳେ ଜଏନ କରିଥିଲେ ଭୁବନେଶ୍ୱର ଅଫିସରେ, ଅଫିସ୍ ରେ ଆମେ ଯୋଉ ମିଶିକି ଯୋଉ ଖାଆନ୍ତି ମନା ଅଛି ନା ବ୍ରେକ୍ ଟାଇରେ। ହଁ ପଖାଳ ଖରାଦିନେ ଏଇ ଟାଇମ, ହଁ। ସବୁ ଭେରାଇଟି ର ସମସ୍ତେ ସବୁ ପ୍ରକାର ଆନ୍ତି। କିଏ ପଖାଳ ଭାତ ସହିତ ଆଳୁ ପୋଡା ଆଣିଥିବ, ବାଇଗଣ ତରକାର ବାଇଗଣକୁ ଗୋଟା ମଶ୍ ମାନେ ଯୋଉ ମସଲା ଦେହରେ ଯୋଉଟା କରନ୍ତି ସେଟା କରିଥିବେ। କିଏ ପନିର କରିଥିବ, କିଏ ଆଳୁ ଭଜା କରିଥିବ, ଆଳୁ ସିଝା ବି ଚକୁଡିକି ଆଣିଥିବ, ଟମାଟର ଭଜା ହେଇଥିବ ତେଲରେ, ତାକୁ ପୁଣି ଦଳା ହେଇଥିବ। କିଏ କେତେ ପ୍ରକାରେ, ଆଉ ଛତୁ ଏ ସବୁ ବନେଇ ଥିବେ ରାତିରୁ, ସକାଳୁ ସବୁ ନେଇ ବ୍ରେକରେ ଯାଇକି ଖାଆନ୍ତି, ମନେ ଅଛି ନା? ଏ ତୁ ଯୋଉ କୋବି ତରକାରୀ ଯୋଉ ସୋରିଷ ବେଶର ଦେଇକି ଯୋଉ କରିକି ଆଣୁ ପତ୍ର କୋବି ରେ।
ହୁଁ ହୁଁ।
ଆଳୁ ପକେଇ, ସେରା ରୁଟି ସେହିତ ଦୀପା ଦିଦି ତୁ ମୁଁ ଆମେ ଖଆନ୍ତି ମନେ ଅଛି ନା।
ହଁ ସବୁ ମନେ ଅଛି। ହ।
ସେ ସବୁ ମନେ ଅଛି ସେଗୁଡ଼ା ଵି ଆମେ ଖାଇଛୁ।
ଯଦି ଭୋକ ଆସିକି କରିକି ଖାଇବା ନାଇ କି।
କି ହଁଁ କରିକି ଖଇବା ହଁ ହଁ ହଁ ସେଇଟା ପୁରା ମଜା ଅଲଗା ଅଲଗା ଅଲଗା।
କୁହ ଆଉ ଜଣେ ଭାତ
ଜଣେ ଚାଉଳ ଧୋଇକି ସିଆଡ ହେବେ ମୁଁ ଭାତ ବସେଇ ବି ଆଉ। ଜଣେ କୁଟି ଦଉଥୁବ ଜଣେ ଅ ନା
ଜଣେ ଆସିଲେ ଜଣେ ସମସ୍ତେ ଆସିଗଲେ ରୋଷେଇ ସଇଲେ ଜିବୁ।
ହଁ ଲାଇନ୍ ଲାଇନ୍ ହେଇକି ସବୁଠି ଏକ ହଁ। ହଁ ଆଉ ମିଶିକି ଯୋଉ ଖାଆନ୍ତି ତମେ ସବୁ ଆଇଁଷ ଖାଇଦଅ ମୁଁ ସାଧା ତଥାପି ମୁଁ ତମ ସହିତ ମିଶିକି ଅଛି। ତୁ ଯାଉନୁ ଆଗେ ଖାଇଦବୁ ମୁଁ ଆଗେ ଖାଏ ମିଶିକି ଖାଆନ୍ତି।
ହୁଁ।
ହଁ। ଆଉ ବି ତାପରେ ହଉଛି ପିକନିକ ଯୋଉ ଯିବା। ଏ ବସ ରେ ଯୋଉ ନାଚିବା। ଆଉ ସେଠି ଯୋଉ ପୋଗ୍ରାମ ହୁଏ ସେତ ମଜା ଆସେ ନା କେତେ ବୁଲାବୁଲି। ହଁ। ଆଉ।
ଆଉ ଆଉ କଣ କହ?
କଣ କରିବା? କଣ ଯାହା ହଉ ଏତେ ଦିନ ପରେ କଥା ହେଲେ ଏତେ ସ୍ମୃତି ସବୁ ମନା ପଡିଲା। କଥା ହେଲେ ସବୁ ଜାଣିକି ଭଲ ବି ଲାଗିଲା। ପୁଣି ପୁରୁଣା ସ୍ମୃତିକୁ ଦୋହରାଇବା।
ହଁ। ପୁଣି ଦେଖାହବ ଯୋଉ ଦେବେ ସବୁ ସ୍ମୃତି ସାମ୍ନାରେ କଥା ହେଲେ ବେଶୀ ଭଲ ଲାଗିବ।
ହଁ ସାମ୍ନାରେ କଥା ହେଲେ ବେଶୀ ଭଲ ଲାଗେ ନା କଣ।
ହଁ।
ହଉ ସାଙ୍ଗ ତୋ ସହିତ କଥା ହେଇକି ବି ବହୁତ ଭଲ ଲାଗିଲା। ପିଲା ମତେ ଆଉ ଆଉ ରଖୁଛି ଟାଇମ୍ ହେଲାଣି ମୁଁ ତୋତେ ପଛରେ କେତେବେଳେ ଫୋନ କରିବି।
କଣ କହିଲୁ?
ମୁଁ କହିଲି ହଉ ତୋ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଉ କେତେ- ସେତେବେଳେ ଫୋନ କଲେ ଆମେ କଥା ହେବା ରଖୁଛି ବହୁତ କିଛି ଶିଖିବାକୁ ବି ମଳିଲା।